ଅ କଣ କରୁଛନ୍ତି?
ଏଇନା କଣ କରୁଛନ୍ତି?
ବସ୍‌ ଚି ଆପଣ?
ବସ୍‌ଚି।
କଣ ଖାଇଛନ୍ତି?
ସନ୍ଧ୍ୟାବେଳେ କିଛି ଖିଆ ଖି ହେଇନି ଆଉ।
ହ
ଆଉ ଆପଣ ସନ୍ଧ୍ୟାବେଳେ ଖାଇ ଆପଣ କଣ ଖାଇଛନ୍ତି?
ମୁଁ ଏବେ ଖାଇକି ଆସିିଲି।
ଆମେ ସେ ଖାଇବୁ ନଅଟାଳେ ଆଉ। ହୋଉ। ହଁ ଆମର ଆଡେ ବର୍ଷା ହେଇଛି ଯିବି ଯିବି ତମର ଆଡେ ହେଇଛି? ଆମ ଆଡେ ହେଇନି କିଛି। ଆଉ କଣ ପଢାପଢି କରୁଛନ୍ତି?
ହଁ ଚାଲିଛି ପାଠପଢ଼ା ପଢ଼ି ଆଉ ଆପଣ?
ପାଠ ପଢ଼ା ପଢ଼ି ଚାଲିଛି।
ହଁ ଘରେ କେମିତି ସମସ୍ତେ ଅଛନ୍ତି?
ଘରେ ଭଲ ଅଛନ୍ତି ତମର?
ଆଉ ଆମ ଘରେ ବି ଠିକ୍ ଠାକ୍।
ମାଆ ଜେଜେ ବାପା ମାଆ ସବୁ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି।
ଆଉ କେତେ ଜଣ ତମ ଫ୍ୟାମିଲି?
ଫ୍ୟାମିଲି ଯାହା କହିଲେ ଆପଣ ସେତିକି ଜଣ ଅଛନ୍ତି ଆଉ।
ଆଜ୍ଞା ଆଉ କଣ କରନ୍ତି ଆପଣ?
କଣ କହିଲେ?
ଆଉ ଆପଣ କଣ କରନ୍ତି?
ମୁଁ କଣ କରୁଛି ମାନେ ମାନେ କଣ ପଢାପଢ଼ି ଚାଲିଛି ତ?
ହଁ।
ପ୍ଲସ୍ ଥ୍ରୀ କରୁଛି।
ଅହୋ।
ଆପଣ?
ମୁଁ ତ ପ୍ଲସଟୁ କରୁଛି।
ପ୍ଲଷ୍ଟ ଟୁ କରିୁଛନ୍ତି
ହଁ।
ହଁ।
ହ ଯସ୍ଟ ସେକେଣ୍ଡୟେର ହେଲା, ତମର? ନାଇଁ ଏବେ ମୁଁ ଭୁବନେଶ୍ୱର ରେ ଅଛି।
ଆଚ୍ଛା ଭୁବନେଶ୍ୱର ଅଛନ୍ତି।
ମୁଁ ଭୁବନେଶ୍ରରେ ପ୍ଲସ ଥ୍ରୀ କରୁଚି, ପ୍ଲସ୍ ଟୁ କରୁଚି।
ଆଛା ତ ତମ ଘରେ କିଏ କିଏ ଅଛନ୍ତି?
ଘରେ ଯେତିକି ଲୋକ ରହନ୍ତି। ଆଉ ବାପା ମା ଜେଜ
ଆଚ୍ଛା ତମ ଆଡେ କଣ ମାନେ ଫେମ ମସ କଣ ହଁ କଣ ପର୍ବ ହୁଏ, ତମର ଲକ୍ଷ୍ମୀ ପୂଜା ଫେମସ୍।
ହଁ ତମ ଆଡେ?
ଆମ ଆଡେ କିଛି ଫେମସ୍ ନାହିଁ ଦଶହରା ଫେମ
ଦଶହରା ତ କୋଲକାତାର ଫେମସ।
ହଁ ଆମର ବି ସେମିତି ହୁଏ ଆଉ।
ଫେମସ ଟା କେମିତି ହେଲା? ହ୍ୟାଲୋ। ଆଉ ତମର ଫେମସ ଟା କେମିତି ହେଲା?
ନା ଫେମସ ତ ଆମ ଆଡେ ଅଛି, ଭଲସେ ହୁଏ ଦଶହରା ପୁରା।
ହୁଁ।
ଯାତ୍ରା ହୁଏ।
ଓ ହୋ ଆମର ତ ଏପଟ ଆଡେ ବଳ ଯାତ୍ରା ଫେମସ।
ଆଚ୍ଛା।
ଆ କଣ ହେଇଚି?
ମୁଁ କହିଲେ ରଥଯାତ୍ରା ଆସୁଚି, କୁଆଡେ ପ୍ଲାନିଂ ଅଛି ଯିବାର?
ରଥଯାତ୍ରା ସେ ଗୋଟେ ଜାଗା ଯିବାର ହ ପ୍ଲାନିଂ ଯ ପୁରୀ
ପୁରୀ ଯିବେ।
ହଁ ଆଉ ତମର?
ନା ଆମର କିଛି ଇଏ ନାହିଁ ଆମେ ଏବେ ଆସିଚୁ ପୁରୀରୁ ଆମ ଘର ପାଖ ପାଖରେ ରଥ ଟଣା ହୋଉଚି ସେଠୀ ଟାଣୀବୁ ଆଉ।
ଓହୋ ଆମର ତ ପୁରୀ।
ତମକୁ ରୋଷେଇ ଆସଚି?
ହୁ।
ତମକୁ ରୋଷେଇ ଆସେ?
ଚଳେଇ ଚଳେଇଲା ଭଳିଆ ରୋଷେଇ, ଆଉ ତମକୁ?
କଣ କଣ କଣ ଆସେ?
ଚିକେନ୍, ମଟନ, ଅଣ୍ଡା ସବୁ।
ଆଚ୍ଛା।
ଆଉ ତମକୁ? ଆଉ ତମକୁ?
ଏମିତି ଆସେ, ଆଉ ଆସେ ସବୁ ଆସେ।
ଆଉ ପିଠେ ପଣା?
ନା ପିଠାପଣା ସବୁ ଆସେନି ଖାଲି ନର୍ମାଲ ଯୋଉ ଚକଳି ପିଠା ଆସେ। ଆଉ କିଛି ଆସେନି। ଆଉ କିଛି ଆସେନି।
ଅ ହଁ। ମୁଁ ଜ ଗତ ଭୁବନେଶ୍ୱରରେ ରହିଲିଣି।
ଆପଣଙ୍କୁ କଣ କଣ ଆସେ?
ମୋତେ ସବୁ ଆସେ ହଁ ରୁ ହଁ। ଦଉ କି ସେଇ ମରିବେଣି ଏତିକି ପରେ। ହଁ ଆଉ ତମକୁ? ଆସେନି କିଛି।
ହଁ ଆସେ ପା କହିଲି। ଆସେ ପା କହିଲି ସବୁ ଆସେ। କଣ କହିଲେ?
ତମ ଆଡେ କଣ ଫେମସ କି ପିଠାପଣାରେ?
ପିଠା ପଣା ରେ କିଛି ଫେମସ୍ ନାହିଁ। ଆମ ଆଡେ ଆମ ଆମ ଆଡେ ହଉଚି ବରା ହଉଚି ଫେମସ।
ହଁ ରସଗୋଲା ଖାଇବାକୁ ଭଲ ଲାଗିଥାଏ?
ହଁ ତା ସେମିତି ଆପଣଙ୍କୁ?
ହଁ ଭଲ ଲାଗେ ରସଗୋଲ ମିଠା ଭଲ ଲାଗେ ଛେନାପୋଡ।
ଏବେ ତ ଗଲା ହେଲା ରଜ ରଜରେ କେମିତି ସେଲିବ୍ରେସନ ହେଇଛି?
ଭଲ ହେଇଛି ଆଉ ତମର।
ହଁ ଭଲ ହେଇଚି ତମ ଆଡେ ଦୋଳି ହେରିକା ପଡ଼େ?
ହଁ ଆମର ଦୋଳି ଆଡ ହୁଏ ତମର ଏଞ୍ଜୋୟ କରୁଚ।
ହଁ ଆମେ ଏଞ୍ଜୋୟ କରିଚୁ।
ଆଉ ଘରେ ଏଞ୍ଜୋୟ କରିଚନ୍ତି। ଘରେ ଏଞ୍ଜୋୟ କରିଚନ୍ତି?
ଏଞ୍ଜୋୟ କରିଚନ୍ତି ଘରେ।
ଅ ହ।
ଏମିତି ଏମିତି ବେଶ ବେଶୀ ଦୋଳି ତ ପଡ଼ିନଥିଲା। ନର୍ମାଲ ହଉଛି। ଯେମିତି ନର୍ମାଲ ଗାଁରେ ପଡ଼େ ଦୋଳି ଖାଲି ଗୋଟେ କି ଦିଇଟା ଏମିତି ପଡ଼େ ଯଉ ଖେଳନ୍ତି। ସେମିତି ଖେଳବା ଖେଳିବା ପାଇଁ ଖାଲି ପଡିଥିଲା ଗାଁରେ ଆଉ। ଓ ଯାଇଥିଲୁ ବୁଲିବା ପାଇଁ। ଉଁ ମାନେ ଭୁବନ ହେରିକା ମାନେ ବାହାରକୁ ଯେମିତି କିଛି ପଡ଼େ। ଯାଇଥିଲୁ। ତ ସେଇଠି ଯାଇଥିଲୁ ସେଇଠି ଦେ ଦେଖିକି ମାନେ ସେଇଠି ଦୋଳି ଖେଳିକି ନା ଆସିଥିଲୁ ଆଉ ସେଇଠି ପଡ଼ିଥିଲା ବହୁତ ସାରା ଦୋଳି ଆଉ।
ଓହୋ ଆମର ଆଡେ ଯଉ ଆମ ଗାଁ ପାଖରେ ଗୋଟେ ଗୋଟେ ଦୋଳି ଦିଟା ଦୋଳି ସେ ଗୁଡା।
ଆଚ୍ଛା।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି। ଆପଣଙ୍କର? ହଁ ଭଲ ଅଛି।
ହଁ ମୋର ବି ଭଲ ଅଛି। ଘରେ ଦେହ ପା ଘରେ ଦେହ।
ହଁ ଘରେ ବି ସମସ୍ତେ ଭଲ ଅଛନ୍ତି।
ଜେଜେ ଜେଜେମା ଅଛନ୍ତି?
ହଁ ଅଛନ୍ତି। ତମର?
ହଁ ଆମର ବି ଅଛନ୍ତି। ଆଉ ବଡ ବାପା ବଡ଼ ମା ବ ଉଁ ଆ ଈଏ ଫ୍ୟାମିଲି କି?
ହଁ ଜଏଣ୍ଟ ଫ୍ୟମିଲି।
ହଁ ଆମର ବି ଜଏଣ୍ଟ ଫ୍ୟମିଲି।
ଆଚ୍ଛା।
ହ। ଆଉ ଆପଣ, ପାଠ ତ ପଢୁଥିବେ?
ହଁ ପଢୁଛି ବା ପ୍ଲସ୍ ଥ୍ରୀ।
ଖାଇବା, ପିଇବା ହଷ୍ଟେଲ ନା ମେଶ୍?
ନା, ମୁଁ ରହୁ- ଯିବା ଆସିବା କରୁଛି। ଘର ପାଖରେ କଲେଜ।
ଓହୋ। ଘରେ ତାହେଲେ ରୋଷେଇ ବାସ କରୁଛନ୍ତି?
ହଁ ଏମିତି କରେ।
ମମି କରନ୍ତିନି କି?
ହଁ ମାମା କରନ୍ତି। ମାମାଙ୍କୁ ମୁଁ ଟିକେ ହେଲ୍ପ କରେ।
ଆଉ ବାସନ କୁସନ ମଜା?
ହଁ କରେ। ମମି କରନ୍ତି।
ଆଉ ତମେ କଣ ସବୁ କର କି?
ମୁଁ କିଛି କରେନି।
କିଛି କରନି? ମମି କୁ ବି ହେଲ୍ପ ବି କରନି?
ହଁ ଇଚ୍ଛା ହେଲେ କରିଦିଏ।
ଓହୋ। ଆଉ ଘରେ କିଛି କହଛନ୍ତିନି କି?
ଘରେ କଣ କହିବେ? ଯେତେବେଳେ ଇଚ୍ଛା ହୁଏ ମାମାଙ୍କୁ ହେଲ୍ପ କରିଦିଏ। ହୁଁ। ଘରେ ଯେତେବେଳେ ଇଚ୍ଛା ହୁଏ ମାମାଙ୍କୁ ହେଲ୍ପ କରିଦିଏ।
ଆଉ ବାପା କଣ କରନ୍ତି?
ତମକୁ ରୋଷେଇ କଣ ଆସେ?
ରୋଷେଇ ଚିକେନ, ମଟନ, ଅଣ୍ଡା, ମାଛ ସବୁ ଆସେ। ଆଟଲିଷ୍ଟ କରି କରି ଦେଲେ, ଭାତଟା ବି ହେଇଯିବ। ଭାତ-ଭାତଟେ ବି କରିଦିଏ।
ଆଚ୍ଛା ତମକୁ ଏଇନା ଯଦି, ମାନେ ସେ ଖାଇବାର, ରେସିପି କହିପାରିବ?
ଆଚ୍ଛା ଆଚ୍ଛା। ତାହେଲେ ବନାଅ ରୋଷେଇ ନାଇଁ।
ହଁ ରୋଷେଇ ବନାଏ। ଆମର ହୋଟେଲ ଟେ ବି ଅଛି ଗୋଟେ।
ଆଚ୍ଛା।
ଆଛା।
ଭଲ।
ଆଉ ତମେ? ଆଁ।
କେତେବେଳେ ଖାଇବେ?
ଖାଇବି ଦଶଟା ବେଳେ।
ଆଚ୍ଛା।
ଆଉ କଣ କହିଲେ? ହାଲୋ।
ହଁ ହାଲୋ।
କଣ କହିଲେ?